ହ୍ୟାଲୋ।
ହ୍ୟାଲୋ।
ହଁ କେମିତି ଅଛନ୍ତି?
ଭଲ ଭଲ ଭଲ।
ଆଚ୍ଛା ରଜ କେମିତି କାଟିଲେ ଏବେ କହିଲେ ଏବେ ଯଉ ଆମର ପୂର୍ବରୁ ଯୋଉ ରଜ ଆମର ଏବେ ଗଲା। ହେଇ ଏଇ ଦଶ ଦିନ କି ବାର ଦିନ ପୂର୍ବର କଥା କଥା କହୁଛି।
ରଜ ଏପଟ ବହୁତ ଭଲରେ କଟିଲା ହଁ ରଜ ଏପଟ ବହୁତ ଭଲରେ ହେଲା। ଯେମିତି କିି ବିଭିନ୍ନ ଗାଁ ରେ ବିଭିନ୍ନ ସାହିରେ। ସବୁ ପ୍ରତିଯୋଗିତାମାନ ହେଇଥିଲା। ହଁ। ମୋ ପ୍ରତିଯୋଗିତା ହେଇଥିଲା ସବୁ ସ୍ତ୍ରୀ ଲୋକ ମାନେ ବେଶି ଭାଗ ନେଇଥିଲେ ସେଥିରେ ଏ ପୁଞ୍ଚି ଫୁଞ୍ଚି ଖେଳ ଏ ସବୁ ଜିନିଷ ତାପରେ ପିଠା କିଏ ଯାହା କରିକି ନେବେ ଗୋଟେ ଜାଗାରେ ଗୋଟେ ପରିବାର ପିଠା ନେଲା ଆଉ ଗୋଟେ ପରିବାରଙ୍କ ପିଠା ନେଲା। ସବୁ ପିଠା ମୋଟାମୋଟି କିିଆଖି ଏମିତି ସବୁ ଆଉ। ପାନ ବି ସେମିତି ପ୍ରବଳ ଖାଇଲେ ସବୁ। ଏମିତି ଆଉ। ଆଉ ରଜ ମୋହତ୍ସବ ସବୁ ହେଲା। ରଜ ମହୋତ୍ସବ ସବୁ ହେଲା। ସବୁ ରଜ ମହୋଉ ରେ ସବୁ କବାଡ଼ି ଖୋଖୋ ତାସ ଏଇ ସବୁ ଜିନିଷ ସବୁ ଖେଳିଲେ। ସ୍ତ୍ରୀ ଲୋକ ମାନଙ୍କୁ ଅଁ କିଏ ହୁଳୁହୁଳି ପକେଇବ କିଏ ଝୋଟି ପକେଇବ। ଆଉ ଆଉ ଗୋଟେ ଏଥରକ କଲେ କିଏ କାନ୍ଦି ପାରିବ ବାହୁନା ପକେଇକି ଆଗରୁ ନଥିଲା ବାହୁନା ପକେଇବା।
ହଁ ମାନେ ଯେମିତି କଣ କହିଲେ ମାନେ ଏ ଧର କିଏ ଯୋଉ ଚାଲି ଯାଇଥିଲେ ଯେମିତି କାନ୍ଦୁ ସେଇଭଳିଆ।
ହଁ ହଁ। ଆମ ବହୁତ ବଢିଆ ହେଲା। ସବୁ ସିରିଏଲ ଫିଲ୍ମ ଫିଲ୍ମ ଷ୍ଟାର ସବୁ ଆସିଥିଲେ। ହେଲା ଏମତି ସବୁ ବହୁତ ରଜ ଭଲ ହେଲା। ଏବେ ସବୁ ରଥଯାତ୍ରା ପାଇଁ କି ସବୁ ଚାଲିଛି ଯୋଜନା ସବୁ ଲୋକମାନେ କିନ୍ତୁ ରଥଯା ଟାଣିବେ ଗାଁରେ ଗହଳିରେ ଏମିତି ସବୁ ଆଉ। ଆଉ ଆଉ ଖିଆ ପିଆ ସରିଲାଣି କଣ ସବୁ?
କଣ କହିଲେ?
ହ୍ୟାଲୋ ଖିଆ ପିଆ ସଇଲାଣି।
ହଁ ସକାଳେ ଖାଇଥିଲି ଚୁଡ଼ା ସନ୍ତୁଳା ଆଉ ଡାଲ୍ମା। ଆଉ ଏବେ ପଖାଳ ଭାତକୁ ଦହି ପଖାଳ। ତା ସହିତ ଟିକେ ଦହି।
ଓହୋ।
ଦହି ଚିନି ଆଉ ମଜା ହେଇଥିଲା। ମାନେ ଗ୍ୟାସରେ ଆମେ ଯଉ ରୋଷେଇ କରୁଛେ ସେମାନେ ଜାଣି ପାରୁନାହାନ୍ତି। ତ ମାନେ ସିଝି ଯାଇପାରେ। ସେ ଯୋଉ ସେଇଟା କଣ କରୁଛି?
ଘରେ ସବୁ ଘରେ ସବୁ କିଏ କିଏ ଅଛନ୍ତି? ହାଲୋ।
ହ୍ୟାଲୋ ଘରେ ସବୁ କିଏ କିଏ ଅଛନ୍ତି? ହଁ ନେଟୱାର୍କ ହଁ ଶୁବୁଛି ଶୁବୁଛି।
ହମ ସମସ୍ତେ ଅଛନ୍ତି। ଆଗରୁ ଯେନ୍ତି ଖୁଦୁରୁକୁଣୀ ଓଷା ଅଛି। ଜରେ ମୁ ଟିକେ ଛୋଟ ରୁହେ। ଅଜା ଘରକୁ ଆସି